ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ, ନମସ୍କାର।
ହୁଁ, ନମସ୍କାର।
ହଁ କଣ କରୁଚ?
ଏଇଠି ଶୋଇଥିଲୁ ଆଉ, ଆପଣ କଣ କରୁଚନ୍ତି?
ମୁଁ ମୁଁ ତ ଏପଟେ ବର୍ଷା ହଉଛି ଜୋରେ ଛାତ ଉପରେ ଅଛି।
ବର୍ଷା ହଉଛି ଛାତ ଉପରେ ଚାଲିକି ମୁଁ କେମିତି ଯିବି ଓଦା ହେଉଛନ୍ତି।
ନାଇଁ ନାଇଁ ଏକ ତାଲାରେ ଅଛି ବର୍ଷା ତ ଦି ତାଲାରେ ହଉଛି ନା। ମାନେ ପାଣି ପଡୁନି ଆଉ।
ଓହୋ।
ଆଚ୍ଛା ଆଉ କଣ ଖାଇଛ?
ହଁ ଖାଇଥିଲି ଭାତ, ଡାଲି, ଆଉ ପାମ୍ପଡ଼ ଆ ଆପଣ କଣ ଖାଇଥିଲେ?
ଭାତ, ଡାଲି, ଭଜା ଆଉ ଆମ୍ବ। ବଡ଼ିଚୁରା।
ଓ ହୋ।
ଭାତ ଡାଲି ସାଙ୍ଗରେ ପାମ୍ପଡ଼ ଲଗେଇକି ଖାଇଲ?
ହଁ ଖାଇବା ତ ପଡୁ ଯାହା ଘର ହେଇଥିବ ଖାଇବାକୁ ପଡୁଛି ଆଉ କଣ କରିବୁ।
ନାଇଁ ମାନେ ଭାତ, ଡାଲି ସାଙ୍ଗରେ ପାମ୍ପଡ଼ ଟା ଲଗେଇ ଖାଇଲ ନା ସେଇଟା ଆଶ୍ଚର୍ଯ୍ୟ ଲାଗୁଛି।
ଆଜି ଗୁରୁବାର ଟା ବା ସାଧା ଖାଇବା ପଡୁଛି କଷ୍ଟମଷ୍ଟରେ।
ଆଉ ସିଆଡେ ବର୍ଷା ହଉଛି?
ନା ଇଆଡ଼େ ବର୍ଷା ହେଉଥିଲା ଏଇ ଘଣ୍ଟାଏ ଖଣ୍ଡେ ହେବ ଛାଡ଼ି ସାରିଲାଣି।
ସେପଟେ ତ ବହୁତ ଜୋର ସେ ହଉଛି, ଆଉ ବିଜୁଳି ବି ମାରୁଛି।
ଏବେ ବି ହଉଛି? ଏବେ ବି ହେଉଛି ବର୍ଷା? ହ୍ୟାଲୋ। ହ୍ୟାଲୋ।
ହଁ ମୁଁ କିଛି କହୁଛି ତମେ ଉତ୍ତର ଦୋଉନ?
ତମ କଥା ତ କିଛି ଶୁଭୁ ହିଁ ନାହିଁ।
ଏବେ ଶୁଭିଲା ତମକୁ?
ହଁ ଏବେ ସୁବିଲା।
ସେ ଟିକେ ଚର୍ଚର ଶୁଭୁଥିବ।
ହଁ।
ଆଉ ସକାଳେ କଣ ଖାଇଥିଲ?
ସକାଳେ ଜଳଖିଆ ଖାଇଥିଲି। ହଉ ତମ କଣ ଖାଇଚ?
ଆଚ୍ଛା। ମୁଁ ମୁଁ ଖାଇଥିଲି ପୁରୀ ଘୁଗୁନି।
ଦୋକାନରୁ ନା ଘରେ ହେଇଥିଲା?
ନାଇଁ ଦୋକାନରୁ ଆଣିଥିଲି।
ହଁ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି, ତମର ଦେହ ଭଲ ଅଛି?
ହୁଁ ହୁଁ। ଆଉ ତମ ଘରେ କିଏ କିଏ ସବୁ ରହୁଛନ୍ତି?
ଘରେ ବାପା, ମା, ମୁଁ, ଭାଇ, ସାନ ବାପା, ସାନ ମା ସମସ୍ତେ ଅଛନ୍ତି।
ଜଏଣ୍ଟ ଫ୍ୟାମିଲି।
ହଁ ଜଏଣ୍ଟ ଫ୍ୟାମିଲି।
ଓ ହୋ।
ତମ ଘରେ ସମସ୍ତେ ଅଛନ୍ତି?
ହଁ ବା ମାମା ଭାଇ ଦାଦା, ଖୁଡି ଆଉ ସାନ ଭଉଣୀ ଅଛନ୍ତି ଦାଦାଙ୍କର, ଦାଦାଙ୍କ ଝିଅ ଆଉ ଜେଜେମା।
ଆଛା, ତମେ କଣ ସକାଳୁ କହୁଥିଲ, କଲେଜ ଯାଇଥିଲ, କଣ ବାହାରେ ରହି ପଡୁଚ କି?
ନା ନା, ଏଇ ଏକ୍ଜାମ ଥିଲା ତ, ଯାଇଥିଲୁ ଉ ଟିକେ ସରପ୍ରାଇଜ୍ ଯେଉଁ ଇଣ୍ଟର୍ନାଲ୍ ଥିଲା, ତା ପାଇଁ ଟିକେ ପ୍ରିପାରେସନ୍ କରିବା ପାଇଁ କଣ ଡାକିଥିଲେ କଲେଜକୁ ଆଜି ଡାକିଥିଲେ କହିଲେ କଣ ଏକ୍ଜାମ ହବ ବୋଲି ସରପ୍ରାଇଜ ଟେଷ୍ଟ, ସେଥିପାଇଁ ଯାଇଥିଲି, ନହେଲେ ମୁଁ ଯାଏନି କଲେଜ।
ତମେ ଙ୍କ ପଢିଚ?
ମୋର ଏବେ ଗ୍ରାଜୁ, ପ୍ଲସ୍ ଥ୍ରୀ ଲାଷ୍ଟ ଇୟର ଚାଲିଚି।
ଲାଷ୍ଟୟର।
ଆପଣ କଣ କରୁଚନ୍ତି?
ମୋର ତ ସେକେଣ୍ଡ ଇୟର ଚାଲିଚି, ହଁ।
କୋଉଠି?
କଲେଜରେ।
କଲେଜର କଣ ନା ଥବ ନା ନାଇଁ?
ତମେ ସେ କଲେଜ ଜାଣି ନଥିବ, ସେଥିଲାଗି କହୁନି।
ଓ ହୋ।
ଏଠି ତ ଜୋର ରେ ବର୍ଷା ହଉଚି, ଆଉ ଘଡଘଡି ବି ମାରୁଚି।
ହୁଁ ହୁଁ।
ସିଆଡେ ଖରା ହେଉଚି, ନା ବର୍ଷା ହଉଛି ଦିନମାନ
ନାଇଁ ଇଆଡେ ବର୍ଷ ସାଡି ଯାଇଚି, ଆଡେ ପାଗ ଭଲ ପାଗ ଦେଇଚି, ମାନେ ବର୍ଷା ପାଗ ଭଳିଆ ଦେଇଚି କିନ୍ତୁ ବର୍ଷା ହଉନି ଆଉ।
ହଁ, ପକୁଡି ଛାଣି ଖାଇଦିଅ।
ପକୁଡି କଣ ଏବେ ସନ୍ଧ୍ୟା ବେଳେ ନା, ଆଉ ଏବେ କଣ ଭଲ ଲାଗିବ?
ନା, ଏବେ ତ ଭଲ ଲାଗିବନି ହେଲେ ବର୍ଷା ହଉଚି ନା, ବର୍ଷା ପାଗକୁ ପକୁଡି ଛାଣି ଖାଇଦିଅ, ଭଲ ଲାଗିବ, ଏଇୟା ହିଁ କହୁଚି।
ହଁ ହଁ।
ଆଉ, ତମ କାଳୀ ପୂଜା କେମିତି ମନେଇଲ?
କାଳୀପୂଜା?
ହଁ।
କାଳୀ ପୂଜା ଆମର ଏପଟେ ବେଶି ହୁଏନି, ମାନେ, ଏତେ ବି ନୁହଁ ଏମିତି ଙ୍କା ଭା ହୁଏ ଗୋଟେ ଗୋଟେ ଜାଗାରେ ଆଉ।
କୋଉଠି ଯାଇନଥିଲ, ବୁଲିଆକୁ?
କୁଆଡେ?
ମାନେ କାଳୀ ପୂଜାରେ, କାଳୀ ଠାକୁର ଦେଖିବାକୁ ଯାଇନଥିଲ?
ନା, କୁଆଡେ ଯାଇନି।
ନାଇଁ ମୁଁ, ଆମ ତ ଆମ ମାର୍କେଟ ରେ କାଳୀ ପୂଜା ହୁଅନ୍ତି, କାଳୀ ଠାକୁର ବସନ୍ତି। ଦୋକାନ ବଜାର ପଡେ, ଆଉ ଯାତ୍ରା ବି ହୁଏ।
ଆଉ କଣ, କଣ ହୁଏ ତମର ଆଡେ ପୂଜା?
ଦୁର୍ଗା ପୂଜା ହୁଏ, କାଳୀ ପୂଜା ହୁଏ, ରଥଯାତ୍ରା ହୁଏ, ଆଉ ଏଗୁଡ଼ା ସବୁ ହୁଏ ଆଉ। ଆଉ ସବୁ ପ୍ରକାର ପୂଜା ହୁଏ, ବା, ମାନେ ଆମ ଘରଠୁ ଦୂରରେ ହୁଏ। ପାଖରେ ହୁଏନି।
ଓ ହଁ।
ହଁ।
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନାନ୍ତି?
ନାଇଁ ଏବେ ତ ଯାଇନି ବର୍ଷାରେ କୁଆଡେ ଯିବି ବର୍ଷା ଛାଡିଲେ କୁଆଡେ ଯିବି ଆଉ।
ଅଁ।
ଆଉ ତମର କଲେଜରେ ସାଙ୍ଗ ଅଛନ୍ତି?
ହୁଁ ମୁଁ ସେମିତି କଲେଜ କଲେଜରେ ପୁଅ ପିଲା ସାଙ୍ଗ ଅଛନ୍ତି ଦି ଜଣ ତିନି ଜଣ ଖଣ୍ଡେ ଆଉ।
ଆଉ ଝିଅ ପିଲା ସାଙ୍ଗ ରଖିନ?
ନାଁ ନାଁ।
କାଳେ ରଖିଥିବ ସେ
ନା ସେମିତି ମୁଁ ତ କଲେଜ ଯାଇନି ଝିଅ ପିଲା ସା କଣ କଥା ହେଇ, ଖାଲି
କଲେଜ- କଲେଜ କଣ ଯାଅନି?
ନା ଖେଳା ଖେଳି କରେ ନା ଆମ କଲେଜ ଯାଏନି ବେଶୀ।
ଖାଲି ପରୀକ୍ଷାରେ ଯାଅ ବୋଧେ?
ହଁ ପରୀକ୍ଷା ଦେବା ଯାଏ ଏମିତି ମଝିରେ ମଝରେ ଇମ୍ପ୍ ମିଟିଂ ଫିଟିଙ୍ଗ୍ ଡାକିଲେ ଯାଏ। ନହେଲେ ନାଇଁ।
ତମର କୋଉ କଲେଜ ଜାଣିପାରିବି କି?
ଆମର ହୁଁ ହୁଁ ପଟିଆ। ଜାଣିଛନ୍ତି? ହ୍ୟାଲୋ। ହ ହ୍ୟାଲୋ। ହଁ।
ତମେ ମୋ କଥା ଶୁଭୁଛି?
ନା କଟୁଛି ଏବେ ଶୁଭିଲା।
ହ୍ୟାଲୋ।
ହଁ ଏବେ ଶୁଭିଲା।
ସେତେବେଳୁ ଶୁଭୁ ନଥିଲା କି?
ନାଁ ନାଁ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ, କଣ କହୁଥିଲି?
ଆପଣଙ୍କ ଆପଣ କୋଉ ଏରିଆରେ
କଣ ହେଇଛି?
ଆପଣ କୋଉ ଏରିଆର?
ମୁଁ କହିଲି ତମର କୋଉ କଲେଜ କି ମୁଁ ଜାଣିପାରିବି କି?
ତମେ ଜାଣିନଥିବ।
ଆରେ କୁହ ତାପରେ ମୁଁ କହିବି ମୁଁ କୋଉ କଲେଜ।
ପଟିଆ।
କଣ କହିଲ?
ପଟିଆ କଲେଜ ଜାଣିଛ?
ନାଇଁ ଜାଣିନି।
ହଥା ଆପଣଙ୍କର କୋଉ କଲେଜେ?
ଚୁଣାଭଦ୍ରା ଜାଣଚ?
କୋଉ ଏରିଆ?
ଆମ ଏରିଆ।
ଆ ସେ କୋଉ ଏରିଆରେ ପୁଣି ଯାଉଚି ନାଁ ନାଇଁ ସେଇଟା?
ଟାଉନ୍ ଏରିଆରେ।
ଟାଉନ୍ ଏରିଆ ଟାଉନ୍ ଏରିଆ କଣ ଟା ଟାଉନ୍ ର ଗୋଟେ ଏରିଆ ଥାଏ?
ଆଉ କୋଉଠି ଏରିଆ ଥାଏ?
ନାଇଁ ତମ ଡିଷ୍ଟିକ୍ କଣ ଯାଉଥିବ।
ତମ କଥା କିଛି ଶୁଭୁନି।
ତମେ କୋଉ ଡିଷ୍ଟିକ୍ ରେ ଯାଉଥିବ?
ଯାସପୁର।
ଓ ଯାଜପୁର ତମ।
ଆଉ ଘରେ ସମସ୍ତେ କଁ କରୁଚନ୍ତି?
ମୁଁ ଘରେ ସବୁ ଖାଇକି ଶୋଇଥିବେ ସବୁ ମୁଁ ତ ଉପରେ ଅଛି ଉପର ଘରେ ସେ ସବୁ ତଳେ ସବୁ ଶୋଇଥିବେ ସବୁ। ଆଉ ଆପଣଙ୍କ ଘରେ କଁ କରୁଚନ୍ତି?
କଁ କରିବେ ସମିସ୍ତେ ଖାଇ ପିଇ ଶୋଇଚନ୍ତି ମୁଁ ହିଁ ଉପରେ ଅଛି।
ବର୍ଷାରେ ଓଦା ହେବେ ବେଲି ଆଇଚନ୍ତି ଆଉ।
ନାଇଁ ବର୍ଷା ତ ଉପରେ ହୋଉଚି ମୁଁ ତ ତଳେ ଅଛି।
ସେ ଉପରେ ଓ ଯୋଉ ଓଦା ହବାକୁ ଯାଉନାହାନ୍ତି।
କଁ ହେଲା?
ଓଦା ହେବାକୁ ଯାଉନାହାନ୍ତି?
ବର୍ଷାରେ ଓଦା ହେବି ତ ଥଣ୍ଡା ଜରରେ ମରିବି।
କଁ ବର୍ଷରେ ଓଦା ହବାକୁ ଭଲ ଲାଗେ ଝିଅ ପିଲାଙ୍କୁ।
ହଁ ସେଇଟା ଠିକ୍ କଥା କହିଚ ଭଲ ଲାଗେ। ନ ଗାଲ ଚାପୁଡ଼ା ବସିଯିବ ମୋର ସାଙ୍ଗେ ସାଙ୍ଗେ।
ହୁଁ ଘର ଲୋକଙ୍କଠୁ ଆଉ।
ଆମ ଏଠି ବହୁତ ଜୋରେ ବର୍ଷା ହଉଚି ଖାଲି ଇଚ୍ଛା ତ ହଉଚି ବର୍ଷାରେ ଯାଇ ନାଚନ୍ତି।
କିନ୍ତୁ ପଛୁକୁ ଦେଖିବାକୁ ପଡ଼ିବ।
ମାନେ?
ଉଁ ଗାଲରେ ଯୋଉ ବାଜିବ ଯୋଉ ସେଇଟାକୁ ଦେଖିବାକୁ ପଡ଼ିବ ପଛରୁ।
ହଁ ସେଇଟା ତ ବାଜିଯିବ ସାଙ୍ଗେ ସାଙ୍ଗେ ସେଥିରେ ଆଉ ଲେଟ୍ ନାଇଁ। ତମ ସିଆଡ଼େ ବର୍ଷା ଛାଡ଼ି ଗଲାଣି, ନାଇଁ?
ହଁ।
ଆଉ ଦୁର୍ଗା ପୂଜା ସେପଟେ ହୁଏ ତମର?
ହଁ ଏମରି ଏପଟେ ଆମର ଦୁର୍ଗା ପୂଜା ସବୁ ଫେମସ୍।
ଦୁର୍ଗା ପୂଜାରେ କଣ ଦୋକାନ ବଜାର
ଦୋକାନ ବଜାର ପଡ଼େ ମେଳା ପଡ଼େ। ମେଳା ହୁଏ ପାଲ୍ ମାନେ ଫଙ୍କସନ୍ ବି ଟାଇପ୍ ର ହୁଏ ସବୁ। ବହୁତ କିଛି ହୁଏ ସବୁ।
ଆଉ ବଳି ବଳି ଚଢ଼ା ଯାଏ ମାଙ୍କୁ?
ହଁ।
ହୁଁ ହୁଁ ଆମର ବି ହୁଏ। ନହେଲେ ତମ ଘର ପାଖରେ ହୁଏ ନା ଦୂରରେ ହୁଏ?
ନା ଆମର ସବୁ ଘର ପାଖରେ।
ଆଚ୍ଛା କହିଲି ଆଉ କଣ କହିବ ନା ଏବେ କଣ ରଖିବି।
ନା କଣ କହିବି?
ହଉ ଠିକ୍ ଅଛି ଧନ୍ୟବାଦ।
ଧନ୍ୟବାଦ।